ହଁ।
ଆଉ ଦେହ ପାଆ କେମିତି ଅଛି?
ହଁ ଭଲ ଅଛି ଏବେ ଟିକେ ଆଉ।
ଆଉ ରଜରେ କେମିତି କଣ ପଢାପଢି ଚାଲିଛି ରଜରେ ଆସିବ କି ନହିଁ ଆମର ଗାଁ ରେ ତମେ ତ ସହରରେ ଅଛ ଆଉ ଗାଁ ର ପରିବେଶ ଆସିବ ଦେଖିବ କେମିତି କଣ ହଉଛି।
କଣ କରିବା ଯିବାରେ ତ ବହୁତ ଇଚ୍ଛା ଥିଲା କିନ୍ତୁ ଏବେ ଟିକେ ଛୁଟି ନାହିଁ ତ ଅ ବାହାରେ ଥିଲି ଯିବାକୁ ତାପରେ ଖରା ଯୋଗୁ ଆଉ ଯାଇ ହେଲାନି ଛୁଟି ମିଳିଲାନି। ତ ଭାବୁଛି କେବେ ଟିକେ ଛୁଟି ବାହାର କରିକି ଯିବା ପାଇଁ। ଆମେ ଆଗରୁ କେତେ ବୁଲୁଥିଲେ କେତେ ସାଙ୍ଗ ହଉଥିଲେ। ଏବେ ଟିକେ ମାନେ ସମୟ ବି ମିଳୁନି ଟିକେ କାହା ସାଙ୍ଗରେ ମିଶିବା ପାଇଁ। କି ମାନେ ଛୁଟି ମିଳୁନି ସବୁବେଳେ ଖାଲି ଚାକ୍ ମାନେ ପରିଶ୍ରମ ପରିଶ୍ରମ କେତେବେଳେ ଟିକେ ଆଗରୁ ଆମେ କେତେ ମଜା କରୁଥିଲେ। କେତେ ପର୍ବପର୍ବାଣିୀ ପାଳୁଥିଲେ ରଜ ଦଉଳି ଖେଳୁଥିଲେ। ଏବେ ଟିକେ ଛୁଟି ବି ମିଳୁନି ଖାଲି କାମ କାମ କାମ। ମୁଁ ସେଇ ଇରେ ଯାଇପାରୁନି।
ଓହୋ। କିନ୍ତୁ ଆମର ଏବେ ଯୋଉ ଆଗକାାଳେ ତ ଯାହାବ ଥିଲା ଆମେ ଯାଉ ମୁଁ କହିଲି ସିଏ ଯୋଉ ପରମ୍ପରା କୁ ପରମ୍ପ ହଉ ଯାଇଛି ଚାପ୍ ପିଇକି ରଖୁଥିଲ, ଧରୁଥିଲେ ଏକାଠି ହଉଥିଲେ ସେ ଗୋଟେ ଅଲଗା ପ୍ରକାର ଥିଲା କିନ୍ତୁ ଏବେ ଆମର ସବୁ ରଜ ମହୋତ୍ସବ କରାଯାାଉଛି ଗୋଟିଏ ଜାଗାରେ ସବୁ ମାନେ ଅନେକ ପ୍ରକାର ଦୋଳି ଖେଳ, କୁଦ ଠୁ ଆରମ୍ଭ କରିକି ମାନେ ଗୀତ କମ୍ପିଟିସନ ରୁ ଆରମ୍ଭ କରିିକି ପିଠା ପଣା ଯାହାବ ଅଛି ସବୁ ଆଉ କମ୍ପିଟିସନ କରାଯାାଉଛି ପିଲାଙ୍କ ମଧ୍ୟରେ ଆମର ଯୋଉ ଅ ରହିଛି ଆ ଖେଳର ଗୋଟେ ମହଲ ସେଟା ପିଲାଙ୍କ ଭିତରେ ଆମେ ଦେଖିବାକୁ ଚାହୁଁଛୁ ଯେ ଏ କେମିତି ଭାବରେ ସେମାନେ ଖେଳୁଛନ୍ତି କେମିତି ଆହୁରି ଭଲ କରିପାରିବେ। ଆମ ଦ୍ଵାରା ସେମାନେ ଶିଖିକି ସେମାନଙ୍କ ପିଲାଙ୍କୁ ମଧ୍ୟ ସେ ଭଳି ଭାବରେ ଶିଖେଇବେ ତ ମୁଁ ଚାହିଁବି ମାନେ ଅନେକ ଅନେକ ଯୋଉ ଜିନିଷ ଗୁଡିକ ଅଛି ଯୋଉଟା ଲୁକାୟିତ ହେଇଯାଉଛି ସେଟାକୁ ଆଖିଆ ଆଖି ଆଗରେ ଯେମିତି ଆସିପାରିବ ସେମିତି ଲୋକଙ୍କୁ ଆକଚୁଆଲି ଜଣେଇବା ଦରକାର। ସେମିତି ଜିନିଷକୁ ଆମେ ଆଖ୍ ମାନେ ଆଣିବା ଯେ ପିଲା ଜାଣିପାରି ଏଇ ଜିନିଷ ଟା ମୁଁ ଖେଳିବି। ଯଦି କୌଣସି ଜିନିଷ ଟା ଆମେ ଖେଳୁଛେ ଜାଣୁଛେ ତାହେଲେ ଜାଣିପାରିବେ ଯେ ଏଇଟା ଖୁସି ଲାଗୁଛି ପିଲାଙ୍କୁ ସଡନ ସେ ମୋବାଇଲ ଟା ଧରି ପକଉଛନ୍ତି। ମୋବାଇଲ ରେ ସେମିତି କିଛି ଜିନିଷ ଅଛି ସେଟାକୁ ମାନେ ତାଙ୍କ ଆଖି ଆଗରେ ହଁ ଏଇଟା ଦେଖିବି ଏଇଟା ମୁଁ ଆ ଯେତେ ଜିନିଷ ଡାକିଲେ ବି ତ ସେ ଶୁଣିବନି ସେମିତି ରଜ ମହୋତ୍ସବ ଏମିତି ଗୋଟେ ଜିନିଷ ଯୋଉଟା କି ସବୁ ଜିନିଷ ଅଛି ଖେଳ କୁଦୁ ଠୁ ଆରମ୍ଭ କରି ପିଠା ପଣାଠୁ ଯାହାବି ସବୁ ଜିନିଷ ଚର୍ଜି ସେଇଟା ପିଲାଙ୍କ ଭିତରେ ମାନେ ସୃଷ୍ଟି ହବାର ମାନେ ମୁହୂର୍ତ୍ତ ହଉଛି କଣ ନା ଧ୍ ସେମାନେ ଜାଣିପାରିବେ ସେ ଜିନ୍ ଷ ଟାକୁ ନିଜ ଭିତରେ ଅନୁଭବ କରିପାରିବେ। ଯେ ଏଇ ଜିନିଷ ଟା ଆମ ପାଇଁ ଭଲ ଆମେ ଦଶ ଜଣ ଏକାଠି ହେଇକି ଖେଳିଲେ ଗୋଟେ କେତେ ଖୁସି ଲାଗୁଛି ମୋବାଇଲ ଟା ଧରିବା ଦ୍ଵାରା ଏକ ଏକୁଟିଆ ତମେ କେତେ ଦିନ ମାନେ କେତେ ଘଣ୍ଟା ତାକୁ ଚାପିକି ଧରିକି ଆ ଦେଖୁଛନ୍ତି ଆଖି ଖରାପ ହବା ସହିତ ନିଜେ ଭବିଷ୍ୟତ ପାଇଁ ମଧ୍ୟ କିଛି ବି ଗୋଟେ ଉପକାରି ତମେ ହେଇପାରିବନି ଆଉ ଓଲଟି ମାନେ ରୋଗ ବାଗ ତମଙ୍କ ପାଖକୁ ଆସିବ ସେଥିପାଇଁ ପିଲାଙ୍କୁ ନିଜେ ସେଇ ଜିନିଷ ପ୍ରତି। ଖେଳକୁୁଦ ଠୁ ସେଥିପାଇଁ ଗୋଟେ କମ୍ପିଟିସନ ରଖାଯାଏ ମାନେ ତମେ। ଆସ ମତେ ଲାଗୁଛି ଏଇ ଜିନିଷ ଗୁଡିକ ତମେ ମଧ୍ୟ। ଉପଲବ୍ଧ କରିପାରିବ।
ହଁ ମୁଁ ତ ବହୁତୁ ଉଁ ଚେଷ୍ଟା କରୁଛି ଯିବା ପାଇଁ ତଥାପି। ଇଁ ହେଇପାରୁନି ଯିବା ପାଇଁ ତ। କିନ୍ତୁ ନିହାତି ମତେ ବି ବହୁତ କହିଲେ ଆମେ ଛୋଟବେଳେ କେତେ ଖେଳୁଥିଲେ କେତେ। ବୁଲୁଥିଲେ କେତେ ସ୍କୁଲ ଯାଉଥିଲେ କେତେ ମଜା କରୁଥିଲେ କିନ୍ତୁ ଏସବୁ ଏ ଏବେ ଆଉ ନାହିଁ ଏବେ ତ ଛୁଆ ସବୁ ଉଁ ମାନେ ଘର ଲ ଆଗରୁ ଆମେ ନିଜେ ଯାଆନ୍ତି। ଏ ରାସ୍ତାରେ ସେ ମାନେ କେତେ ସାଙ୍ଗସଥି ବହୁତ ସାଙ୍ଗ। ଏବେ ତ ଉଁ ଛୁଆ ହେଲା। ହୁଁ ଯଉ ଅ ଗାଡିଆନ ମାନଙ୍କ ସାଙ୍ଗରେ ଯାଉ ଚନ୍ତି ହେରି ପ୍ଲସ ତା ସ୍କୁଲ ହେଲା। ଆଁ କ୍ଲାସ କରୁଛନ୍ତି ତାପରେ ପୁଣି ଆସୁଛନ୍ତି ତାଙ୍କ ସାଙ୍ଗ ସ୍ମ ଯୋଉ ଗୋଟେ ଜିନିଷ ଟା ଆଉ ଏବେ ଟିକେ କମି କମି ଯାଉଛି ମାନେ ଖାଲି ଯାହା ଫୋନ। ଆଉ ସ୍କୁଲ ସମୟରେ ଯାହା ଯେତିକି ମିଶୁଛନ୍ତି ସେ ତିକି କିନ୍ତୁ ଆମେ ଆଗରୁ କଣ ଗାଁରେ ଥିଲେ ନା। ଉଁ ଘର ପାଖରେ ଘର ବହୁତ ମିଶୁଥିଲେ। ବହୁତ ମଜା କରୁଥିଲେ ସବୁବେଳେ ଖେଳୁଥିଲେ ଏ ସ୍କୁଲ ଟାଇମ ରେ ସ୍କୁଲ। ଖେଳ ଟାଇମ ରେ ଖେଳ ବହୁତ ମଜା କରୁଥଲେ କିନ୍ତୁ ଏବେ। ଛୁଆଙ୍କର ଏତେ ଫ୍ରେଣ୍ଡ ନାହାନ୍ତି ଅଳ୍ପ ଫ୍ରେଣ୍ଡ ଥିବେ। ଅ ତ ବ ଅଧିକାଂଶ ଫୋନ ନେ। କିନ୍ତୁ ଆମେ କଣ ପାଖାପାଖି କଥା ହୁଅନ୍ତି ସବୁବେଳେ ପାଖା ପାଖି କି। ମିଶିକି ଖେଳନ୍ତି ଏବେ କିନ୍ତୁ ସେ ସବୁ ଧୀରେ ଧୀରେ ଟିକେ ଇଏ ହେଇଗଲା। ଭି କିନ୍ତୁ ମୁଁ ବହୁତ ଚେଷ୍ଟା କରୁଛି ଆମେ ବହୁତ ଦିନ ହେଲା ବି ଦେଖା ହେଇନି ଏ। ତ ତମେ ବାହାରେ ରହିଲ ମୁଁ ବାହାରେ ରହିଲି ଅଲଗା ହେଇକି ରହୁଛି ଆମେ ଚାହୁଁଛେ ଟିକେ। ଛୁ ମୁଁ ବହୁତ ଚେଷ୍ଟା କରୁଛି ଟିକେ ଛୁ ଟି ବାହାର କରିକି ଏଁ ଯିବା ମିଶିବା ସାଙ୍ଗ ହବା। ପୁଣି ଟିକେ ଆମ ଛୋଟ ବେଳ କଥା ଆମ କୁ ଟିକେ ମନେ ପକେଇବା। ତ ଦେଖିବା କେବେ। ସେ ସୁଯୋଗ ଟିକେ ଆସୁଛି ଦି ନିହାତି କିନ୍ତୁ ବାହାର କରିକି ଯିବି। ଆମେ ଟିକେ ମିଶିବା ଆମ ଅଲଗା ସାଙ୍ଗମାନଙ୍କୁ ବି ଟିକେ ଡ ଡକେଇବା ସମସ୍ତେ ତ ବାହାରେ ରହୁଛନ୍ତି ଅଲଗା ଅଲଗା ହେଉଛେ ତ ଦିନେ। ଉଁ ମିଶିବା ଏକାଠି କିଛି ଭୋଜି କରିବା ସମସ୍ତେ ମିଶିବା କଥା ତା ହବା ଟିକେ ନିଜ ନିଜ ଭିତରେ ଏ କିଛି।
ସବୁ ଜିନିଷ ଆଉ ଖେଳ ଦ୍ୱାରା। ଆମେ ଏ ଯୋଉ।
ହଁ
ଡାଇଭଟ କରିପାରୁନାହାନ୍ତି ଦଉଛନ୍ତି ସେଥିପାଇଁ ବିଭିନ୍ନ ପ୍ରକାର ସାମ୍ନା କଣ ସବୁ ଜି ସେ ସେମିତି ଆଉ ସ ମାନେ ଜାଣିନି ଜାଣିଲେ ମୁଁ ବି ଚାହିଁବି ମାନେ କେମିତି ସେ ସବୁ ଅ
ନିହାତି ତ ସେମିତି କରିବା ଆଉ ଉଁ।
ଆ
ମୁଁ ବି ଏବେକା ଆମ ଯୋଉ ଘରେ ଯୋଉ ଛୋଟ ପିଲା ଅଛନ୍ତି ତାଙ୍କୁ ବହୁତୁ କହିବି କି ସେମାନେ ଯେମିତି ଟିକେ ମାନେ ସବୁବେଳେ ସାଙ୍ଗ୍ ମାନେ ଖେଳନ୍ତୁ ସାଙ୍ଗ ହୁଅନ୍ତୁ। ସବୁବେଳେ ମୋବାଇଲ ଆଉ ଟିଭି ଗେମ୍ ଏସବୁରୁ ଟିକେ ଦୂରେଇ ରୁହନ୍ତୁ। ଗେମ୍ ଖେଳ ଖେଳନ୍ତୁ ନିଜ ନିଜ ଭିତରେ ସାଙ୍ଗସାଥି ଭିତରେ। କାଇଁ ନା ଘରେ ହମ୍ ଏମିତି ସବୁ ଆ ଯୋଉ ମୋବାଇଲ ଠୁ ଟିକେ ଦୂରେଇ ରୁହନ୍ତୁ ମୋବାଇଲ ଗେମ୍ ନୁହେଁ କି ଟିଭି ନୁହେଁ ବାସ ନିଜେ ପାଠ ପଢ। ଅ ମନ ଦେଇକି ଆଉ ସାଙ୍ଗସାଥି ସହିତ ଖେଳ। ସମସ୍ତଙ୍କ ସାଙ୍ଗରେ ଟିକେ ମିଶ ସମସ୍ତଙ୍କର ଜିନିଷ ଟା ଟିକେ ସାଙ୍ଗ ସାଙ୍ଗ ମାନେ ଯୋଉ ସେସବୁ କୁ ଆଉ। ହ ଆରେ କୁଆଡେ ଗଲା? ହ୍ୟାଲୋ। ହ୍ୟାଲୋ। ତମ କଥା କିଛି ବି ଶୁଭୁନି ଆଜିକାଲି ଯୋଉ ବର୍ଷା ଟିକେ ଉଠେଇଲା ମାନେ ନେଟୱାର୍କ ର ପ୍ରୋବ୍ଲେମ ରହୁଛି। ସେଥିପାଇଁ କିଛି ବି ଶୁଭୁନି କଥା। ହ୍ୟାଲୋ। ଖରାଦିନେ ବର୍ଷା ବି ଏମିତି ଥିବ ନା ହଠାତ୍ କିନା ଆସୁଛି ଯେ ଏ ମାନେ ପବନ ଜୋରେ ହଉଛି ଯୋଉଟା କି ଲାଇନ ପଳଉଛି ନେଟୱାର୍କ ପ୍ରୋବ୍ଲେମ ହଉଛି। ତ ହମ୍ ସେଥିପାଇଁ ଟିକେ ଅସୁବିଧା ହଉଛି ଇଣ୍ଟରନେଟ ର। ବର୍ଷା ହଠାତ୍ ଉଠଉଛି ବିଜୁଳି ମାରୁଛି। ବହୁତ ଆକାରରେ ବିଜୁଳି ଘଡ଼ଘଡ଼ି ଏସବୁ ହଉଛି। ତ ଇଲେକ୍ଟ୍ରିକ ଜିନିଷ ସବୁ ଅଫ୍ କରିଦବା ଦରକାର କାରଣ ବିଜୁଳି ମାଇଲେ ଆମର ଇଲେକ୍ଟ୍ରିକୁ ଟିକେ ଅଧିକ ମିଳେ ମାରେ। ତ ଆମେ ଘରେ କୌଣସି ଇଲେକ୍ଟ୍ରିକ୍ ଜିନିଷ ଛୁଇଁବା କଥା ନୁହେଁ। ଓପରେ ବସିବା କାରଣ ଇଲେକ୍ଟ୍ରିକ ଜିନିଷ ଧଇଲେ ଆମକୁ କରେଣ୍ଟ ମାରିବାର ବିଜୁଳି ମାରିବାର ସମ୍ଭାବନା ଅଛି। ହ ଏବେ ବି ଯୋଉ ବିଜୁଳି ମାରିକି ଯୋଉ ଘଡଘଡି ମାରିକି ଯୋଉ ଗୋଟେ ଗାଁ ରେ ଘର ସବୁ ପୋଡି ଯାଇଥିଲା ତାଙ୍କର ଏଇ ସବୁକୁ ଟିକେ ଡର। କାରଣ ବର୍ଷା ଦିନେ ଥାଏନା ହଠାତ୍ ଭଲ ପାଗ ଥିବ ବିଜୁଳି ମାରିକି ହଠାତ୍ ଆ ବିଜୁଳି ଘଡ଼ଘଡ଼ି ଆସେ ପବନ ଆସେ। ତ ହଠାତେ ହଠାତ୍ ହେଲା ଉଁ ସବୁ ନଷ୍ଟ କରିଦଉଛି ଆସିକି। ବର୍ଷା ହେଲେ ଚଳିବ। ଏଇ ଯୋଉ ବିଜୁଳି ଘଡଘଡି ଆଉ ଜୋରେ ପବନ ହେଲେ ଆମର ଟିକେ ଅସୁବିଧା ହୁଏ। କାରଣ ଗଛପଛର ଉପୁଡ଼ିଯାଏ। କାହା ଘର ପାଖରେ ଗଛ ଥିବ ଘର ସବୁ ନଷ୍ଟ ହେଇଯାଏ। ତ ସେଇସବୁ ଟିକେ ବହୁତ ଇଏ ଲାଗେ। ହୁଁ। ହାଲୋ ତମ କଥା ମତେ କିଛି ବି ସୁଭୁନି। ଯେହେତୁ ବର୍ଷା ପଳେଇ ଆସିଲା। ଇଣ୍ଟରନେଟ ର ପୁରା। ଇଏ ହେଇଗଲାଣି।